ହଁ
ହଁ ଏବେ ଏବେ ତ ଠିକ ହେଲା ପୁଣି କେମିତି।
ଆପଣଙ୍କ ଟିକେ ଦୋଷ ରହୁଚି ଆପଣଙ୍କ ଯୋଗୁର ମୋର ଚାରୋଟି କଟିଗଲା।
ସେଥିରେ ମୋର ଦୋଷ କଣ ଅଛି ମୁଁ ତ ଆପରେ ରହିଲି ଆପଣଙ୍କର କିଛି ଆସିଲା ନାହିଁ ଯେତେବେଳେ ଆସିଲା ଆପଣଙ୍କର କଟିଗଲା।
ଆପଣ ଆପେ ରହିଲେ କିନ୍ତୁ ଆପଣ ତ ଆପେ ରହିକି ମେସେଜ୍ କେମିତି କରୁଛନ୍ତି।
ଆପ ରେ ରହିକି ମୁଁ ଉପର ନୋଟିଫିକେସନ ପ୍ୟାନଲରୁ ମେସେଜ୍ କରୁଛି ଆପଣ ବୁଝିବ କଥା।
ଆପଣଙ୍କ ଟିକେ ଦୋଷ ରହୁଚି ଆପଣ ସେଇ ପ୍ରକୃତିରୁ ହେଉନାହିଁ ଚାରୋଟି କଟିଗଲା ମୋର। ପାଞ୍ଚଟି ଥିଲା ବର୍ତ୍ତମାନ ଦଶଟି ସରିଗଲା ଆପେ ଆପେ ମୁଁ ଜାଣିପାରୁନାହିଁ।
ଆ ଲଗାତାର ଆମେ କରିନାହୁ କଲ
ମୋ ପାଟିରୁ ଏବେ ଭଲ ଜିନିଷ ବାହାରୁଛି ଯେ ଏଇ ଯୋଉମାନେ ଏବେ ଶୁଣୁଥିବେ ସେମାନଙ୍କ ପାଇଁ। ଛାଡ଼ କହି ହେଉନି।
ଆଉ କିଛି କୁହନ୍ତୁ ଆପଣ କଣ ଖାଲି ଚୁପ ରହିଯାଉଛନ୍ତି।
ଆପଣ କଣ କରୁଛନ୍ତି କୁହନ୍ତୁ।
ଏବେ ଏଇ ସାଇ ବାବୁଙ୍କ ସହ କଥା ହଉଥିଲି।
ଆପଣ ଦିନ ସାରା ଯୋଉ କାମ ସବୁ କରିଚନ୍ତି କଣ ଭଲ କାମ କରିଛନ୍ତି।
ହଁ।
ଆପଣ ମତେ ଏକଟା ରୁ କହିକି ଆସି ସାଢ଼େ ପାଞ୍ଚଟି ହୋଇଇଗଲା।
ମୁଁ ସେତେବେଳେ ଟିକେ ସିରିଏଲ ଦେଖୁଥିଲି ସେଥିପାଇଁ ଟିକେ ଡେରି ହେଇଗଲା।
ହଁ ହଁ ଆପଣ ତ ସେଇ ସବୁ ଜିନିଷ ଦେଖନ୍ତୁ ଆଉ ଆପଣଙ୍କୁ ମୁଁ ଆଉ କଣ କହିବି।
ହ ଅ। ହଉ ଗୋଟେ କଥା କୁହ ଏବେ ଯିବି ସାଇକଲ ସଜାଡିବାକୁ ଯିବି ଟିକେ ସମୟ ପରେ ଆପଣଙ୍କ ସହ କଥା ହେଇସାରିଲା ପରେ। ତବେ ଆପଣ ସାଇ ବାବୁଙ୍କ ସହ କଥା ହେଇଯିବେ କି।
ହଁ ହଁ ମୁଁ ତାଙ୍କ ସହିତ କଥା ହେଇଯିବି ସେଥିରେ କିଛି ନାହିଁ ସିଏ ତ ମତେ। କରିବେ ମୁ ଆପଣ
କିନ୍ତୁ ସେ ମାନେ ସେ ଆପଣଙ୍କୁ କଲ୍ କରିବେ।
ହଉ ଠିକ ଅଛି ସେ କରନ୍ତୁ ମୋର ଏକ ଶହ ଅଶୀ ପୁରା ହେଇଯିବ।
ଆଚ୍ଛା ହଁ ସେଇଟା ମଧ୍ୟ ହଁ ସେଇଟା ମଧ୍ୟ ଠିକ୍ କଥା ଆପଣଙ୍କ ସହେ ଅସି ମଧ୍ୟ ଅପଡେଟ୍ ମାନେ କମ୍ପ୍ଲିଟ୍ ହେଇଯିବ।
ଆପଣଙ୍କୁ ବୋଧ ହୁଏ ଆଉ ଓଡିଆ ଆସୁନାହିଁ ମତେ ଲାଗୁଛି।
ସେଇଆ ପା ମୁଁ କଣ କରିବି ଆଉ ଓଡ଼ିଆ ହିଁ ମନେପଡୁନାହିଁ ମୁଁ ଓଡ଼ିଆ ରେ କଣ କଥା କଥା ହୋଉଚି କଣ ନାହିଁ।
ଆଉ ଆପଣ ଖାଇଲେଣି।
ହଁ ଖାଇଥିଲି ତ ଆପଣଙ୍କୁ କହିଥିଲି ବୋଧ ହୁଏ ନା କହିନଥିଲି।
ଆପଣ କେତେବେଳେ କହିଥିଲେ ଆପଣ ତ ଦିନ ସାରା କଥା ହୋଇନାହାନ୍ତି ଏବେ ଆପଣ ଯେତେବେଳେ କଥା ହଉଛନ୍ତି ଏଇ ସବୁ। ଆ ଶବ୍ଦ ଗୁଡିକ ବାହାର କରୁଛନ୍ତି ଯାହା ଫଳରେ କାଲି ରାତିରେ ମୋର ଦୁଇଟି ଯା କଟ କଟିଗଲା ଆପଣଙ୍କ ପାଇଁ।
ଶବ୍ଦ ମୋ ପାଇଁ କଟିଗଲା କା କିଛି ତ କିଛି ତ କଟିିନି ତ।
ଆପଣ ଏଇ ସବୁ ହାଇ ମାରୁଛନ୍ତି ମୁଁ କହିବା ମଧ୍ୟରେ ତ ଆପଣ ବୋଧେ ଭୁଲି ଯାଉଛନ୍ତି ନିୟମ ଗୁଡ଼ିକ।
କଣ ହାଇ ମାରିବା ମଧ୍ୟ କଣ ମାନେ ଏଥିରେ ମନା କରାହେଇଥିଲା କି।
ଆପଣ ଏତେ ଜୋରରେ ହାଇ ମାରୁଛନ୍ତି ଯେ ମୁଁ କହିବା ଠୁାରୁ ବି ଜୋରରେ ଶୁଣ ଯାଉଚି।
କିନ୍ତୁ ସେଥିପାଇଁ ତ କାହିଁ ଲାଗୁନି କାରଣ ହାଇ ତ ଆସୁଛି ସେଇଟା ତ ସାଧାରଣତଃ ପ୍ରକ୍ରିୟା ତ ସେଟୁ ତେଣୁ ମୁଁ ଆଉ କଣ କରିପାରିବି।
ହଁ ସାଧାରଣ ପ୍ରକ୍ରିୟା ଆପଣ ଜାଣନ୍ତି ମୋ ମୁଣ୍ଡଟି ଜୋରେ ବିନ୍ଧା ହୋଇଲାଣି ଏହିସବୁ କାମ କରି କରି।
ମଣ୍ଡ ଯଦି ବିନ୍ଧା ହଉଚି ତେବେ ଟିକେ ମାନେ ବିଶ୍ରାମ ନେଇଯାଆନ୍ତୁ।
ଆଉ ଆପଣ ମଧ୍ୟ ସେଥିରେ ଏସବୁ କାମ କରୁଛନ୍ତି ଯେ ଆହୁରି ମୁଣ୍ଡବିନ୍ଧା ହଉଚି।
ମୁଁ ବା ଆଉ କଣ କଲି।
ଛାଡନ୍ତୁ ଆଉ ଆପଣଙ୍କ ସାଇକେଲ ଟି କଣ ହେଇଛି?
ସାଇକେଲଟି ଆଗଚକାଟି ମୋର କଣ ହେଇଛି କହିଲେ ଆଗ ଚକାଟି ପମଚର ହେଇଯାଇଛି।
ଓହୋ ଭଲ ହେଇଛି ଭଲ ହେଇଛି ଆପଣଙ୍କ ସାଙ୍ଗରେ ଏମିତି ହେବା କଥା ଆପଣ ସାଇକେଲର ଯ ଯତ୍ନ ନ ନେଲେ ଏମିତି ହିଁ ହେବ।
ମୁଁ ମଧ୍ୟ ଚାହୁଁଥିଲି କି ମାନେ ମୁଁ କଣ କହିଲେ ମୁଁ ଠିକ୍ କରିନଥାନ୍ତି। କିନ୍ତୁ ଆଗାମୀ ଗୋଟେ ଦିନ ପାଇଁ ଦରକାର ହେବ ତ ତେଣୁ ଟିକେ ସଜାଡି ଦେବି ଆଉ। ମୁଁ ତ ସାଇକଲ୍ ନେଇ କୁଆଡେ ଯାଉନି ଏତେ ସହିତ ସେଥିପାଇଁ ଇଚ୍ଛା ହଉନଥିଲା ସଜାଡ଼ିବା ପାଇଁ।
ଗୋଟେ ଦିନ ପାଇଁ କଣ କିଛି ଖାସ୍ ଅଛି କି କିଛି ଲୋକଙ୍କୁ ଦେଖେଇବା ପାଇଁ ଆପଣ ଆପଣଙ୍କର ମହାନ ଯାନଟିକୁ ସଜାଡୁଛନ୍ତି ତାଙ୍କ ଆଗରେ ଆପଣ ଦେଖେଇବେ ବୋଲି ଆପଣଙ୍କ ମହାନ ଯାନଟିକୁ।
ନା ନା ଯିବାର ଅଛି ସେଦିନ କେହି ନଥାନ୍ତି ନଥି ପାରନ୍ତି ତ ତେଣୁ ମୁଁ କେମିତି ଯିବି? ତ ସେଥିପାଇଁ ମୁଁ ଭାବିଛି ସାଇକଲଟି ସଜାଡ଼ି ଦେଇ ଯିବି ଆଉ।
ଆପଣ କୁଆଡେ ଯିବେ? ଆପଣ ବୋଧେ ଗଣେଶ ପୂଜା କଥା କହୁଛନ୍ତି।
ନା ନା ଗଣେଶ ବଜାର ନୁହଁ ଏ ବୁଲାବୁଲି କରିବା ପାଇଁ। ଏକା ଟିକେ ନିଜର ଯିବାର ଅଛି ତେଣୁ ସେଇଥିପାଇଁ ହିଁ କହୁଥିଲି।
ହଁ ହଁ ମୁଁ ବୁଝିପାରୁଛି ବୁଝିପାରୁଛି ଆପଣ ହୁଏତ ଆପଣଙ୍କ ମହିଳା ମି ମିତ୍ରଙ୍କ ସହିତ ଯିବାର ପାଇଁ ଇଛୁକ ଅଛନ୍ତି।
ନା ନା ସେମିତି କଥା ନୁହଁ ସେମିତି କଥା ହେଇଥିଲେ ମୁଁ ତ ଗାଡି ନେଇ ଯାଇଥାନ୍ତି ମୁଁ ସାଇକଲ କାଇଁ ନେବି।
ହଁ ହଁ ତା ବି ଠିକ୍ କଥା ଆପଣ ଏ ଦେଖନ୍ତୁ ଆପଣ ଯେଉଁ ଅଛନ୍ତି ଆପଣଙ୍କ କାର୍ ସାଉଣ୍ଡ ମୋତେ ଶୁଣାଯାଉଛି ଆପଣ ନୂତନ ଗାଁରେ କିଣୁଛନ୍ତି ନୂତନ ନୂତନ ଶବ୍ଦ ମୋତେ ଶୁଣାଉଛନ୍ତି ମୁଁ ଆଉ ଆପଣଙ୍କୁ କଣ କହିବି।
ଆପଣ ମଧ୍ୟ ମୋ ଭଳି ପରିଶ୍ରମ କରନ୍ତୁ ପଇସା ଇଏ କରନ୍ତୁ ତାପରେ ଆପଣ ମଧ୍ୟ ମୋତେ ଶୁଣାଇ ପାରିବେ।
ମୁଁ ପରିଶ୍ରମ କଲା ବେଳକୁ ତ ମୋର କିଛି ବନ୍ଧୁ ଗୁଡିକ ଅଛନ୍ତି ସେମାନେ ବାଧା ସୃ କରୁଛନ୍ତି ଆଜି କି ଏକ ଦିନ ସରିଗଲା କିନ୍ତୁ ସେ ବନ୍ଧୁ ଗୁଡିଙ୍କର ଦେଖା ଦର୍ଶନ ନାଇଁ ଆଉ ବର୍ତ୍ତମାନ ତ ଖାଲି ହାଇ ମାରୁଛନ୍ତି କଣ କହିବି ଆଉ।
ଏହା ହୁଏତ ଆପଣଙ୍କର କିଛି ପୂର୍ବ କର୍ମ ଫଳର ହୋଇପାରେ ତେଣୁ ଆପଣ ମଧ୍ୟ ଟିକେ ମନେ ପକାନ୍ତୁ।
ହଁ ହଁ ପୂର୍ବ କର୍ମର ଫଳ ହୁଏତ ମତେ ଲାଗୁଛି, ମୁଁ ଭାବୁଛି ଆପଣ ଯୋଉ ବାକି ଛଅଶହ ଟଙ୍କାଟେ ଥିଲା ସେଥିରେ ମୁଁ ଚା ପକୁଡ଼ି କିଣି ଖାଇଦେବି।
ଆପଣ ଏତେ ଆଉ ସ୍ୱପ୍ନ ଦେଖନ୍ତୁ ନାହିଁ।
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ତ ତାହା ଦେଖିବି ସ୍ୱପ୍ନ ଆଉ ସାଇବାବାଙ୍କର କେତୋଟି ହୋଇଛି ଏବେଯାଏ।
ସାଇବାବୁଙ୍କର ମାତ୍ର ଦଶଟି ହୋଇଛି ତେଣୁ ସେ ବହୁତ ବ୍ୟସ୍ତ ବିବ୍ରତ ଅଛନ୍ତି।
ସାଇବାବୁ ଏକ ମାସ ଭିତରେ କଣ କରୁଥିଲେ କି ଏମିତି?
ଏକ ମାସ ଭିତରେ ସେ ଜମାରୁ କାମ କରୁନଥିଲେ ତାଙ୍କର ସେ ଜମା ମନୋଯୋଗ ଦେଉନଥିଲେ। ଏବେ ଟିକେ ମନୋଯୋଗ ଦେଉଛନ୍ତି ଆଉ।
ଦିଅନ୍ତୁ ଦିଅନ୍ତୁ ଆଉ କଣ ବା କରିହେବ ସାଇବାବାଙ୍କୁ ସାଇବାବା ଆଉଛନ୍ତି ସମସ୍ ସ୍ତଙ୍କର ଭଗବାନ! ଛାଡ଼ନ୍ତୁ କଣ ବା କହିବି ମୁଁ।
ନିଶ୍ଚୟ ଆଉ କଣ କହିବେ କହିବା ପାଇଁ କିଛି ଜିନିଷ ହିଁ ନାହିଁ।
ଆପଣ ଖରାବେଳ ସାରା ଶୋଇବେନି ଖରାବେେଳେ ଖାଲି ଅନ୍ୟାନ୍ୟ କାର୍ଯ୍ୟ କରିବେ। ଖରାପ କାର୍ଯ୍ୟ କରିବେ ଆଉ ସେଥିପାଇଁ ଏବେ ନିଏ ମୋ ସହିତ କଥା ହେଲାବେଳେ ଆପଣଙ୍କୁ ବିଶ୍ରାମ ଲାଗୁଛି।
ବିଶ୍ରାମ ନୁହଁ ସୁସ୍ତିଆ ଲାଗୁଚି।
ତାକୁ ନିଦ୍ରା କୁହନ୍ତି।
ହଁ ହଁ ତା ମଧ୍ୟ ନିଦ୍ରା କୁହନ୍ତି ମଧ୍ୟ ହେଲେ ନିଦ୍ରାରେ ମୁଁ ତ ଏବେ ଯିବି ନାହିଁ। ଆପଣଙ୍କ ସହ କଥା ହେଇସାରିଲା ପରେ ମୁଁ ସାଇକଲ୍ ସଜାଡ଼ିବାକୁ ମଧ୍ୟ ଯିବାର ଅଛି। ତେଣୁ ଯେତେ ଯଥାଶୀଘ୍ର ହବା ଆଉ ଚାରି ମିନ୍ଟି ପରେ ହବ କିନ୍ତୁ ସେତିକି ମଧ୍ୟରେ ମୁଁ ଯାଉଛି ଟି ମୋର ଟିକେ କପଡ଼ା ଫପଡ଼ା ସବୁ ବାହାର କରି ପିନ୍ଧି ବି ଯାଉଛି।
ଆପଣଙ୍କ କପଡ଼ା ମୁଁ ଦିନେ ଆପଣଙ୍କ କପଡ଼ାଟି ପିନ୍ଧିଲି ସେ କପଡ଼ାଟି ଏ ତେ ବଡ଼ ହେଲା ଯେ ମୋ ଅଣ୍ଟା ରୁ ଗଳି ପଡିଲା ଆପଣ ଏତେ ମୋଟା ମୋଟା କପଡା ପିନ୍ଧୁଛନ୍ତି କେମିତି?
ସେଇଟା ଆପଣ ମୋତେ କ କ ନ କହି ନିଜକୁ ପ୍ରଶ୍ନ ପଚାରିବା କଥା କି ଆପଣ ଏତେ ପତଳା କାହିଁ ପୁଣି କଣ ପାଇଁ ହେଇଛନ୍ତି?
ହଁ ହଁ ମୁ ପତଳା ହୋଇଯାଇଛି ତ ମୁଁ ଆଉ କଣ ବା କରିପାରିବି ମୋର ଦେହ ଖରାପ ଯୋଗରୁ କିନ୍ତୁ ଆପଣ ଏତେ ମୋଟ ମୋଟା ପ୍ୟାଣ୍ଟ କେମିତି କାହିଁକି ପିନ୍ଧୁଛନ୍ତି?
କେମିତି କାହିଁକି କଣ ପିନ୍ଧି ତ ଦେଉଛି କେମିତି କଣ
ମତେ ଲାଗୁଛି ଆପଣ ବୋଧେ ନୂଆ ନୂଆ ଡ୍ରେସ ସବୁ ଆସୁଛି ବଡ଼ ବଡ଼ ସବୁ ପ୍ୟାଣ୍ଟ ପିନ୍ଧିକି ବୁଲିବାର ଆପଣ ବୋଧେ ସେଇ ସବୁ କାର୍ଯ୍ୟ କରୁଛନ୍ତି।
ନା ନା ତାହା ମୋ ପାଇଁ ଅ ଯଥେଷ୍ଟ ମାନେ ସମାନ ରହୁଛି କିନ୍ତୁ ଆପଣ ଯେହେତୁ ଅତ୍ୟଧିକ ପତଳା ହେଇଯାଇଛନ୍ତି ତେଣୁ ସେଇଟା ଆପଣଙ୍କୁ ବେଶୀ ପତଳା ବୋଲି ଅନୁଭୂତ ହଉଛି କିନ୍ତୁ ତାହା ସଠିକ ସାଇଜ ଅଟେ।
ହଁ ହଁ ତା ବି ଠିକ୍ କଥା ତା ବି ଠିକ୍ କଥା ସେମିତି ବି ହୋଇପାରେ କିନ୍ତୁ ମୋ ମୁଣ୍ଡଟି ଏବେ ବହୁତୁ ଜୋରେ ଟିଣ ହୋଇକି ଅଛି। ଆଉ ଏମିତି ଜୋରେ ଅଛି ଯେ ମୁଁ କିଛି କହିପାରୁନି ଯେହେତୁ ମୁଁ ମୋ ଘରର ଏକ କାର୍ଯ୍ୟ କରୁଛି।
ଓହୋ ଘରେ କଣ କାର୍ଯ୍ୟ କରୁଛନ୍ତି କେମିତି?
ସେଇଟା ତ ମୁଁ କହିପାରିବି ନାହିଁ କାରଣ ଆପଣ ତ ଜାଣିଛନ୍ତି ମୁଁ ବହୁତ ପରିଶ୍ରମୀ ଲୋକ। ଆପଣ ତ ଅଳସୁଆ ହୋଇଗଲେଣି ନିଜେ ହିଁ କହୁଥିଲେ।
ଆପଣ କିଛି କାର କର୍ମ କରୁଛନ୍ତି ମାନେ ଭଲ ତ?
ହଁ ହଁ ଭଲ କର୍ମ କରୁଛି କିନ୍ତୁ ମୁଁ ଗୋଟେ ଜାଗାକୁ ଯାଇଥାନ୍ତି ଏବେ ପାଞ୍ଚଟି ସମୟରେ କିନ୍ତୁ ଆପଣ ତ ଘରେ ବସୁଛନ୍ତି କିନ୍ତୁ ମୋ କାମରେ ସାହାଯ୍ୟ କଲେ ନାହିଁ ଏବେ ଯେ ଯେତେବେଳେ କାମ ସରିବା ସମୟ ମୋର ଆସିଲା ଆପଣ ସେତେବେଳେ କହୁଛନ୍ତି ସାଇକେଲ ନେଇ ପଳେଇବେ ଆଉ ମୁଁ ଆଉ କଣ କରିପାରିବି?
ହଉ କଣ କରିପାରିଥାନ୍ତି ହାଇ ଏତେ ଜୋରେ ମାରୁଛି।
ମୁଁ ଠିକ ପାଞ୍ଚଟି ସମୟରେ ଏକ ଜାଗାକୁ ଯାଇଥାନ୍ତି ମୋର ଏକ ଜାଗାରେ କାମ ଥିଲା ଯେହେତୁ ଘର କାମରେ ଘରରେ ପାଇପ ଦିଆ ହଉଛି ଟାଙ୍କି ସହିତ। ଆଉ ଆପଣ ତ ଏଇ ସମୟରେ କଲ୍ ମାରିଦେଲେ ମୋ ଘର ଲୋକ ମତେ ଗାଳି କରୁଛନ୍ତି ଆଉ ମୁଁ ଆଉ ଆପଣ କଣ କହିବି ଯେତେବେଳେ ମୁଁ ଖାଲି ସମୟରେ ତ ଆପଣ କିଛି କଲେ ନାହିଁ। ଚାରି ଘଣ୍ଟା ଦି ଘଣ୍ଟା ତିନି ଘଣ୍ଟା ଏମିତି କହିକଇ ଆପଣ କଥା ବୁଲାଇ ଚାଲିଲେ ଖାଲି।
ହାଁ ହଁ ହଁ ମତେ କ୍ଷମା କରିବେ।
ଆପଣ ଆଉ ହସନ୍ତୁ ନାହିଁ ଆଇ ମୋର ଏକ ପରିସ୍ଥିତି ଖରାପ ବୋଲି ଆପଣ ଏମିତି ମୋ ସାଙ୍ଗେ କରୁଛନ୍ତି ମତେ ଲାଗୁଛି।
ଆରେ ନା ନା ସେମିତି ତ ଜମାରୁ ବି ନୁହେଁ ସେମିତି ଜମାରୁ ନୁହଁ ଆପଣ ଏମିତି କାଇଁ ଭାବୁଛନ୍ତି?
ହଉ ହଉ ଆପଣ ଯାହା କରନ୍ତୁ ମୁଁ ବର୍ତ୍ତମାନ ପ୍ରସ୍ଥାନ କରୁଛି ମୁଁ ସାଇବାବାଙ୍କୁ ଆପଣଙ୍କୁ ଏକ ନମ୍ବରଟି ପଠାଉଛି ଆପଣ ତାଙ୍କୁ ଦେଇଦେବେ ଠିକ୍ ଅଛି ଆଉ ମୋର ଆପଣଙ୍କ ସହିତ ଆଉ କଥା ହେବାକୁ ଇଚ୍ଛା ନାହିଁ ମୁଁ ଏବେ ପ୍ରସ୍ଥାନ କରୁଛି ଧନ୍ୟବାଦ।
ହଉ କ ମୁଁ ମୁଁ ମଧ୍ୟ ସାଇବାବୁଙ୍କୁ ଆପଣଙ୍କ ନମ୍ବର ଟା ଦେଇଦେଇଛି ତ ସାଇବାବୁ ଏବେ ଆପଣଙ୍କୁ ମେସେଜ କରିବେ।
ଠିକ ଅଛି ଠିକ ଅଛି ଧନ୍ୟବାଦ ଆପଣଙ୍କୁ ମୁଁ କିଛି କହିବି ନାହିଁ ଆପଣଙ୍କ ଦିନଟି ଏମିତି ଶୁଭମୟ ଯାଉ ଏମିତି ଶୁଭମୟ ଯାଉ ଦିନ ତ ନୁହ ରା ତୋଟେ ଶୁଭମୟ ଯାଅ ଧନ୍ୟବାଦ।